କହ।
କଣ କରୁଥିଲ ଅଇଁଛା ସନ୍ଧ୍ୟାବେଳେ?
ସବୁବେଳେ କଣ ସେ ଗୋଟାଏ ଡାଇଲକ କଣ କରୁଥିଲେ, ଆଉ କିଛି କଥା ନାହିଁ ତୋର? ଯେତବଳେ ଫୋନ କରୁଛୁ ଖାଲି କଣ କରୁଥେଲୁ। ହାଲୋ।
ନା ମୁଁ କହିଲି କୋଉଠି ଯିବ ବୋଲି ବାହାରିଥେଲ ତ, ବୁଲିଆକୁ ଯାଇଚ କି ନାହିଁ?
କାଇଁ କୋଉଠୁ ତତେ ତ କହିଲେ ଅଟୋଟା ଠିକ୍ କର ତୁ କଲୁନି।
ଆଉ ତମେ ଆଗରୁ କହିଲନି, ସେ ବା ସବୁ ଅଟୋ ରିଜର୍ଭ ହେଇଯାଇଚି ଆଜି ସେଇଥିପାଇଁ। ଆଉ ଯୋଉ ଦି ଜଣ ଲୋକ ଅଛନ୍ତି ଯେ ମୁଁ ଜାଣିଛି ସେ ଅଛନ୍ତି, ସେଗୁରା ଟିଙ୍ଗା ଲୋକ ତେମ ହେଁ-ହେଁ ବାଜିକିରି ତମେ ସେମିତି ଯିବ ଡେରି କରିବ ସେ ଭାରି ଚିଡା ଲୋକ, ଲୁବୁ କହିଲା ଜମା ନାଇଁ-ନାଇଁ ମୁଁ ଯାହାକୁ କହୁଥିଲି ଯିଏ ନେଇକିରି ଯାଇଥିଲା ଆମୁକୁ ଆ ସେତେବେଳେ ସିଟିକି ସିଏ ଭଲ।
ହଁ।
ହଁ ସେ ଯୋଉ ଆଉ ଜଣେ ଅଛନ୍ତି ଯେ ଏପଟ ଆମ ପାଖ ଗାଁ ରେ ସେ ଜମା ବାଗ ନୁହଁ, ତମର ଟିକେ ଡେରି ହେଲେ ସେ କୁଆଡେ ମା-ମା ଯୋଉ ଇଏ କରିବ। ମୁଁ ଜାଣିଶୁଣି
ସେ ଭଲ ହେଇଚି ଈଶ୍ଵର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ, ଏ ଯୋଉ ବର୍ଷା ଦେଖିଲୁ।
ନାଇଁ ମୁଁ ବା କହିଲିନି ଲୁବୁ କହିଲା ଇଲୋ ବୋପା ତାକୁ ନେ ନା ତମେ ଯୋଉ ଅଟ ଫଟେଇବ ବସି ଆସିବ ତା ଭିତରେ ତମେ ଯାହା ହବ। ଆଉ ସିଏ ଯୋଉ ଲୋକଟା ଅଛି ଅବାଗ ଲୋକ ସେ ଅଭି ଭାଇ କଥା ଦୋଷରା। ସେ ରବି ଭାଇ ତାର ଦି ଟ୍ରିପ ମାନେ ସକାଳୁ କରୁଛି ଭଡ଼ା।
ଓହୋ ଆଛା ନ ହେଇଛି ଭଲ ମୋ ଝିଅ ତ ଏପର୍ଯ୍ୟନ୍ତ ହେଲା ସ୍କୁଲରୁ ଆସିନି ବସ ଆସିଛି ଆଉ।
ଡେରି ହେଲାନି କଣ ନା ଏବେ ଆସୁଛନ୍ତି।
ଏବେ ସେ ସରସ୍ଵତୀ ଯାଇପାରିଲାନି ପୁରା ବର୍ଷା ହଉଥିଲା।
ଓହୋ ତାକୁ କିଏ ବସେଇଦେଲେ ବସରେ ମାଲିକ।
ହଁ ସେଇଠି ବସେଇଦେଲେ ମୁଁ ଫୋନ ରେ କଥାବାର୍ତ୍ତା କରିଦେଲି ସେ ବସେଇଦେଲେ ଆଉ।
ଓହୋ।
ହୁଁ ଆଉ କଣ ଚା ପାଣି ସଇଲାଣି।
ଉୁଁ ଚାହା କେହି ଖାଆନ୍ତିନି।
ସନ୍ଧ୍ୟାବେଳେ କିଛି ଖାଅନା।
ପିଆଜ ରସୁଣ ବା ଅଦା ରସୁଣ ଛଡଉଥିଲେ କଣ କରିବ ଆଇଟମ୍ ସବୁଆ
ଅଦା ରସୁଣ ଛଡଉଥିଲୁ ବା ପାଗ ଦେଖିକି କହିଲେ ପକୋଡି ଦିଟା କରିବା। ଆଉ ମିନି ସମସା କରିବା ସେ କଣ ଥିଲା ମଇଦା।
ହଁ।
ମଇଦା ଥିଲା ଦେଖୁ ଦେଖୁ କହିଲେ। ଝିଅ ଟିକେ ଭଲ ପାଏ ଆସିଲେ ଟିକେ ଖୁସି ହେଇଯିବ ମିନି ସମସା।
ସିଏ କେମିତି କଣ ହଏ?
ସିଏ କେମିତି କଣ ହଏ ସୋରିଷ ତଳେ କଣ କଳା ଜିରା ପକେଇ ମଇଦା କୁ ଚକଟିକି ତେଲ ମାରି ମା ଛନ୍ଦେଇ ରଖିଲା।
ହଁ।
ଏଇନା ଆଳୁ ଟିକ ଟିକ ଟିକ ଟିକ କାଟିକି ତାକୁ ଅଦା ରସୁଣ ଛେଚା ପିଆଜ କଟା ଦେଇ ଟମାଟୋ ଦେଇ କଣ ପଶୁଛି ଏଇ ପୁର କରିବ।
ଓହୋ।
ପୁର ଦେଇ ଛୋଟ ଛୋଟ ସମସା ତା ଭିତରେ ପୁରେଇକି ବିଲିକି ଛାଣିବ ଆଉ।
ଓହୋ ତା ଭିତରେ ଦେଇକରି ଛଣାହବ ନା।
ହଁ ସମସା ଆଡେ ଏପଟେ ଟିକେ ପକୁଡି। ଏ ବେସନ ଧନିଆ ଏ ଯୋଉ କଣ ଆମର ଭୁର୍ସଙ୍ଗ ପତ୍ର ଅଦା ରସୁଣ ଛେଚା ପିଆଜ କଞ୍ଚାଲଙ୍କା
ହଁ।
ତାକୁ ଗୋଳେଇକି ରଖିଛନ୍ତି ଏ ସବୁ ପ୍ରିପେୟାର ହଉଛି ପ୍ରିପେୟାର ହେଇ ସାରିଲା ପରେ। ଆଉ କଡେଇ ବସେଇକି ତା କରିବେ। ଲକ୍ଷ୍ମୀ ଦେହ ପା ଭଲ ନାହିଁ।
ହଁ ତାକୁ ଜୋର୍ ଥଣ୍ଡା ହେଇଛି କଥା କହିପାରୁନି ସେଠୁ ରାତି ପାଇଁ କଣ ହେଇଚି?
ସେଇଠି ହଉଛି ତ ଦେଖିବା କଣ ପ୍ଲାନିଂ ହବ ସାତଟା ହେଲାଣି।
ହୁଁ।
ପୁଣି କହୁଛନ୍ତି ପୁରୀ ଯଦି ତ ତେଲ କଡେଇକ ବସିଛି ପୁରୀ ଫୁରୀ ଦିଟା ଛାଣିଦବା ଏମିତି କହୁଛନ୍ତି।
ହୁଁ।
ମୁଁ କହିଲି ଦେଖିବା କଣ ହବ?
ଝିଅ କେତେ କେତେଟାରେ ଆସି ପହଞ୍ଚିବ?
ସିଏ ସାଢେ ସାତଟରେ ଆସି ପହଞ୍ଚିବ।
ଶାନ୍ତି ଲତାରେ ଆସୁଛି ନା।
ହଁ ହୁଁ ହୁଁ ଶାନ୍ତିଲତାରେ। ସାଢ଼େ ସାତଟାରେ ପହଁଚିବ। ତାକୁ ଯାଇ ଏଇଠୁ ନେଇଆସିବ ଆଉ ଏଇ ନାଳପଲିରୁ ଆଉ।
ଆଉ ଅଇଝା ଝିଅର ପଢ଼ାପଢ଼ି ଭଲ ଚାଲିଛି।
ହଁ ହଁ ହଁ ଭଲ ଯାହା ହଉ ପ୍ରଭୁଙ୍କ ଦୟାରୁ ଭଲ ମାର୍କ ରଖ
ଆଉ ଏ ବର୍ଷର ଆର ବର୍ଷ ଟା ଟିକେ ଇଏ ହେଇଗଲେ ଗଲା ତାର।
ହୁଁ। ସେ ବା ଜିଦି କରୁଚି କଣ କହିଲୁ ସାଇକଲ ନେଇକି ଯିବ ଟିଉସନ। ହେଲା। ତା ବା ବା ମନା କଲେ ଟୋଟାଲ ତାକୁ ସେ ନେସନାଲ୍ ହାଇୱେ ରେ ସାଇକଲ ଦବନି।
ହଁ।
ସିଏ କହୁଚି ସବୁ ପିଲା ପୁଣି ସାଇକେଲ ଆାଉଚନ୍ତି ନା ନାଇଁ ମତେ କଣ ଏମିତି ମୁଁ ବାହାରକୁ ଗଲେ ଇଏ ହେଲେ ସାଇକେଲ ଚଲେଇଲେ ଜାଣିବନି ଆଉ। ତା ବାବା କହୁଛନ୍ତି ନାଇଁ ନାଇଁ ତୁ ଅଟୋ ଟେ ରିଜର୍ଭ କରିବୁ ସେ ମାସିକିଆ ଯେତେ ନବ ତାକୁ ନେଇ ଛାଡ଼ିବ ଟିୟୁସନ୍ ରୁ ଆଣିବ। ସେଠିକି ଆମ ଠୁ ଠାରୁ ଦୂର ହେଇଯାଉଚି, ନହେଲେ ମୁଁ ନେଇକି ଯାଆନ୍ତି ତାକୁ ଛାଡ଼ିବାକୁ ଚାଲିିକି।
ଏ ଯିବାଟା ନୁହଁ ଡର ଲାଗିବନି ରୋଡ୍ ଯୋଉ ଇଏ ହଉଚି।
ବୋପା ଯେମତି ଗୁଳି ଭଳିଆ ସେ ସବୁ ଗାଡି ବଡ ଗାଡି ଛୋଟ ଗାଡି ଯେମିତି ଯାଉଚି ଲୋ ବୋପା କଟକ ପରାଦ୍ଵୀପ ରୋଡ ଟା ସେଟା ନା। ମେନ୍ ରୋଡ, ଯଦି ଗଳିକନ୍ଦି ରୋଡ ଯୋଉ ଦେଖିଚୁ ଇତି ଘରକୁ ଯାଇ
ନା ମୁଁ ଯାଇନି ଇତି ଘରକୁ।
ହଁ ସିଏ ସେଇପଟ। ଯଦି ସେମିତିଆ ଗଳି ରୋଡ ଧର ଆମେ ଅଛେ ସେମିତିଆ ଭି ଭିତିରିଆ ଗାଁ ଭିତିରିଆ ରୋଡ ହୁଅନ୍ତା ଗଲୁ ସାଇକେଲ ରେ ପଢିକି ଆଇଲୁ। ତୁ ପୁରା ନେସ୍ ନେସ୍ନାଲ୍ ହାଇୱେ ରେ ଯିବୁ ସେଇ ସାଇଟ୍ ମାନଙ୍କରେ ସବୁ ସାର୍ ମାନେ ପଢାଉଛନ୍ତି ସେଇ ରୋଡ ସାଇଟ୍ ତାଙ୍କ ଘର ସବୁ।
ଅ ହଁ।
ଆଉ ଏମିତି ହେଇକି ଅଛୁ। ଆଜି ସାର୍ ସାଇକେଲ ଟା କିଣା ହେଇଥାନ୍ତା କହୁଥିଲା ଏ ରଘୁନାଥପୁରରେ କିଣିକି ଥୋଇଦେଇଆସେ। ଆଉ ତ ବର୍ଷା ହେଲା ଯେ ଯାଇପାରିଲାନି ଆଉ।
ଆଉ ଢେଙ୍କାନାଳ ଯିବାର ନାହିଁ ଏବେ?
ଢେଙ୍କାନାଳ ଯିବି। ଏଇ ଛୁଟି ଫୁଟି ହଉ ଏଇ ଦଶହରା ଛୁଟି ହେରିକା। ରଜକୁ ଯାଇନି ନା।
ତମର ସବୁ ଆମ୍ବ ପଣସ ସବୁ ହେଇଥିଲା ସରିଲାଣି?
ଆ ଇଲୋ ବାପ ଆମ୍ବ ଅଛି ନା ନାହିଁ।
ଏବେ ବି ଅଛି?
ହଁ ସିଏ ଆମ୍ବ ବା ରହେ କୋଉ ଯାକେ କହିଲୁ ଶ୍ରାବଣ ଯାକେ ରହେ।
ଓହୋ।
ମାନେ ଅଧା ଗଛର କେତେ ଭେରାଇଟି ଆମ୍ବ ଅଛି କଣ ଗୋଟେ ଭେରାଇଟି କି।
ହୁଁ।
ଯୋଉ ଯୋଉ ଆମ୍ବ ସେଇରା ଶୀଘ୍ର ପାଚିକି ସଢିଯାଏ। ଆଉ ଗୋଟେ ସେସବୁ ଏ ଲେଟ୍ ରେ ପାଚେ।
ଆଉ ତୋ ଭାଣେଜି ର କହୁଥିଲେ ବାହାଘର କଣ ହେଲା ବାହାଘର କଥା?
କିନ୍ତୁ ପ୍ରସ୍ତାବ ଆସୁଚି ସେମିତି ଯୋଉଠି ଫାଇନାଲ୍ କରିବେ ହବ ନା। ଦେଖା ମନକୁ ଯେମିତି ସମସ୍ତଙ୍କର ପାଇବ ଝିଅ ଘରର ପୁଅ ଘରର।
ହୁଁ।
ହବ ଆଉ।
ତୋ ଦିଅର ଯା ଏବେ ସମସ୍ତେ ବାହାରେ ସେ ତାଙ୍କର।
ସେଇଠି ସେ ପା ରାଉରକେଲାରେ ରହୁଛନ୍ତି।
ତମ ପୁଅ ପାଠ ପଢିଲାଣି?
ହଁ। ଆଉ ସିଏ ପଢିଲାଣି ଷ୍ଟାଣ୍ଡାର୍ଡ ଥ୍ରୀ ନା କଣ। ହଁ ତାଙ୍କ ଥ୍ରି ତା ମୋ ଯାର ପୁଣି କଣ ପିଲାପିଲି ହବ।
ସେ କଣ ହବ କେତେ ମାସେ ହେଲାଣି?
ଚାରିମାସେ ହେଲାଣି।
ଅ ହଁ। ପୁଅଟା ହେଇଥିଲା ଫେର୍ ତ ଆଉ କାଇଁ ଆଜିକାଲି ତ ଗୋଟେ ଛୁ ସମସ୍ତେ କରୁଛନ୍ତି।
ମୁଁ ତ ସେ ମୁଁ କହିଲି ଆମର ତ ଛୁଆ ଘରେ ମୋର ଗୋଟେ ଝିଅ ତୋର ଗୋଟେ ପୁଅ ହେଲା ଏମିତି ମୋର
ଆଉ କାଇଁ କଣ ଦରକାର ଇଏ।
କରୁ ତାର ଜଦି ଇଚ୍ଛା ହେଲା କଲା ଆଉ ଆମର କଣ ଆମେ କଣ।
ଯୋଉ ତମର କାଜୁ ଇଏରେ ଆଉ ହଉଛି ନା ଇଏ ହେଲାଇ।
କାଜୁ ଟାଇମ୍ କାଜୁ ବାପ କାଜୁ ତ ହବ ଯେ ଲୋ ଭାଲୁ ବା ହଁ ତୋଳି ଭାଲୁବା ଯେତେବେଳେ ଏ ଯଉ ବାଜାମ ବଡ ପା ପାଚିବନି କାଜୁ ଯୋଉ ଆମ୍ବଟା ଏ ତାଙ୍କ ପାହାଡ ଟା ଆମ ସେଇଟି ପାଖରେ ନୁହଁ କି
ହଁ।
ପାହାଡରୁ ଯେତିକ ଭାଲୁ ଓଲ୍ହେଇ ଆସିବେ ସେ ପାଚିଲା ଖାଇବା ପାଇଁ ରାତିରେ।
ହଁ ବା ମାନେ ଘର ବାରି ପାଖପାଖଇ ପୁରା।
ସେ ପାହାଡ ରୁ ଚାଲି ଆସିବେ ରାତା ରାତି ବୁଲିକରି ଖାଇବା ପାଇଁ ଯୋଉ ବାଜା ଆମ୍ବ।
ହୁଁ।
ଖାଇବେ, ଭୋରୁ ଭୋରୁ ଯେମିତି ସକାଳ ହବ ପୁଣି ପଳେଇବେ।
ଆଉ କଣ ସବୁ ତମ ବାରିରେ ସିଆଡ଼େତ ପାହାଡିଆ ଇଏ ଜାଗା।
ହୁଁ ଆମ ବାରିରେ ତ ସବୁ ଆଉ। ଖାଲି ନଡିଆ, ଗୁଆକୁ ଛାଡିଦେଲେ ଆଉ ଯାହା ଦେଖିବୁ ପାଇବୁ ଆଉ।
ନଡ଼ିଆ ଗୁଆ କଣ ନଡ଼ିଆ ଗଛ ପକେଇଲେ ହବନି।
ପକେଇଛି ପକେଇଚୁ ଯେ ସିଏତ ମୋ ବାହାଘର ବର୍ଷରୁ ପଇଲାଣି।
ଏତେ ହଉନି କାହିଁ କହିଲ ଯୋଉ ଇଏ ମାଟି ତ ସେଥିପାଇଁ ହଉନି।
ଏ ସେପଟେ ତାଙ୍କର ନଡିଆ ଗୁଆ ନାହିଁ ବୋଲି ସେ ଯେ ଏପଟକୁ ନଡିଆ ବାପା ବା ଦେଇଥିଲେ ଯେ କରିକିରି ନଡିଆ ଚାରା ଯେ ସେ ପଡିଛି ତ। ପଡିଛି ଆଜି ଜାକେ ତ କାହିଁ କିଛି ନାହିଁ।
ଆଉ ତମ ଘର ପାଖରେ କପିଳାସ ତୁ କେତେଥର ବୁଲିବାକୁ ଜିବୁଣୁ।
ହୁଁ କପିଳାସ, ଜୋରନ୍ଦା ଜୋରନ୍ଦା ଗାଦି ଯୋଉ।
ହୁଁ ହୁଁ ଆଉ କଣ ସବୁ ଅଛି ଢେଙ୍କାନାଳରେ।
ହଁ ଆଉ ଗୋଟେ ଜାଗା ଅଛି ଭଲ ସପ୍ତଶଯ୍ୟା କହନ୍ତି କଣ ସାତଟା ପାହାଡକୁ ନେଇକି ସେ ହେଇଛି।
ହଁ।
ଯେ ମୁଁ କେବେ ସେଠିକି ଯାଇନି।
ତୁ ଯିବା କଥା ନା ଆଉ ତମ ଇଏ ଯା ଏରିଆ
ହଁ ଯାଇନି କେବେ ମୁଁ ତ କେତେବେଳେ ରହିଲିନି ଢେଙ୍କାନାଳରେ ଆଉ କେମିତି ଯିବି।
କପିଳାସ କେତେ ଥର ଯାଇଛୁ।
କପିଳାସ କେତେ ଥର ଚାରି ପାଞ୍ଚ ଥର ଯାଇଛୁ। ଆଉ ଭଲ ଜାଗା କପିଳାସ ତୁ କେବେ ଯାଇନୁ?
ମୁଁ କପିଳାସ କେବେ ଦେଖିନି ଯାଇନି ଢେଙ୍କାନାଳ ସେ
ତୁ ତୁ ତ ଢେଙ୍କାନାଳ ବି ଆ ମୋ ଶାଶୁୁଘରୁ ତ ଯାଇନୁ।
ଯାଇଛିିବା ରିସେପସନ କୁ ଯାଇନଥିଲୁ।
ଓହୋ ହୋ ହଁ ସେତେବେଳେ ଯାଇ
ସେଇ ଥରକ ଯାଇଥିଲୁ, ସିଏ କଣ ରାତିରେ ଗଲୁ ରାତିରେ ଆସିଲୁ।
ଓହୋ ରହିଲେ ସିନା ସେ ରହିଲେ ସିନା ଯଉ ଜାଗା ଦେଖିବ ଆଉ।
ଦିନରେ ଗଲ କି ଗୋଟେ ସାଇଡରେ କଣ ସବୁ ପାହାଡ ଏ ସବୁ ଦେଖିଲ ଗୋଟେ ଗଲ, ଆମେ ତ ରାତିରେ ଗଲୁ ରାତିରେ ଆସିଲୁ ଆଉ କଣ ଦେଖିଲୁ ଜାଣିଲୁ।
ହୁଁ ହଁ ଠିକ କହିଲୁ ନାଇଁ ବା ସେ କପିଳାସଟା ବଳେଇ ତୁ ଜମା କେବେ କବିଳାସ ଦେ
ନା ନା ନା ଜୋରନ୍ଦା କପିଳାସ କଣ ମୁଁ ଦେଖିଚି।
ସେ ବଢିଆ ଜାଗା ନା ଜୋରନ୍ଦା। ଜୋରନ୍ଦା କପିଳାସ ଭାରି ବଢିଆ ଜାଗା ସେ ଉ ଯୋଉ ଯୋଉ ଯୋଉ କପିଳାସ ଯିବୁ ତେରଶହ ବାଉନ ପାହାଚ ସେ ପାହାଚରେ ଯିଏ ଯିବ ଯେ ତାର ମାନସିକ କରିଛି।
ହଁ ହଁ।
ଆଉ ଯିଏ ଏ ଯିବ ଗାଡି ପୁରା ଉପରକୁ ଯାଉଛି।
ହଁ ଏବେ ପାହାଡ କଟା ଗାଡି ଚାଲି ଯାଉନି କି ସବୁ ପାହାଡ ମନ୍ଦିର ଉପରକୁ ଗାଡି ସବୁ ଯାଉନି କି?
ସମସ୍ତେ କଣ ଯାଇପାରୁଛନ୍ତି ଚା ମାନେ ସିଢି ଉପରେ ଚଢ଼ିକିରି ହେଲା। ଆଉ ସମସ୍ତେ କଣ ଯାଇପାରିବେ ସେଇଥି ପାଇଁ ଗାଡି ଉପରକୁ ଯାଉଛି।
ହଁ ଗାଡି ଏବେ ସବୁ ଜାଗାରେ ଗାଡି କରିଦଉଛନ୍ତି ଗାଡି ଏବେ ଉପରକୁ ମନ୍ଦିର ପାଖାପାଖି ଗଲେ
କପିଳାସ ମନ୍ଦିର ଅଛି ସୀ ସୀତାଙ୍କ ଏନ୍ତୁଡିଶାଳ ମାନେ ଯୋଉଠି ସୀତା ଲବକୁ ସ କୁ ଜନ୍ମ ଦେଇଥିଲେ ଏନ୍ତୁଡ଼ିଶାଳ ହଁ ସେଇ ଜାଗା ବା
ଅଭି
ତୁ ଯେତେ ଉପରକୁ ଉଠି ଉଠି ତୁ ଯାଇକି ବୁଲିକି ଦେଖିଲେ ହେଲା। ସୀତାଙ୍କ ଏନ୍ତୁଡି ଶାଳ ଅଛି ସେଇଠି କପିଳାସରେ।
ହଁ କେବେ ଗୋଟେ ଗାଡି କଲେ ଦିନରେ ଯାଇ ବୁଲି ଆସିଲେ ହବ।
ହଁ ଆ ମୋର ତ ସେଇଠି ଶାଶୁ ଘର ନା ମୁଁ ସେମିତି ହେଲେ ମୋରି ଘରେ ରହିଲ ଦେଖ ଦେଖିଲ ବୁଲିଲ ଆଇଲ। ଏଇଠୁ ଯିବ ବୁଲିବ ଜୋରନ୍ଦା ଗାଦି ଦେଖିବ। ସେ ତାଙ୍କର ପୁଣି ଢେଙ୍କାନାଳ ଯୋଉ ସିଟି ଡା ସେଠି ଜାଣିଛୁ ପ୍ରସିଦ୍ଧ ବରା ହଉଛି
ହଁ ହଁ ପ୍ରସିଦ୍ଧ ବରା ଢେଙ୍କାନାଳର ବା।
ଢେଙ୍କାନାଳ ର ହଉଛି ପ୍ରସିଦ୍ଧ ବରା। ବରା ସେ ସେ ଢେଙ୍କାନାଳ ସିଟି ରେ ମିଳେ ବାପ ଏତେ ବଡ ବଡ ବରା।
ବଡ ଓଡିଶାର ବଡ ଗାଁ ହଉଛି ଭୁବନ କଣ ତମ ଗାଁ ପାଖ ନା ତମଠାରୁ ଦୂରରେ?
ଓଡିଶାର କଣ ଆମ ଏସିଆ ମହାଦେଶର ଭୁବନ ହଉଛି ବଡଗାଁ। ଏସିିଆ ମହାଦେଶର ସିଏ ଆମ ଘର ଠାରୁ ଭୁବନ ହଉଛି ପାଞ୍ଚ କିଲୋମିଟର ଦୂର।
ଭୁବନ ଗାଁକୁ କେବେ ଯାଇଛୁ?
ହୁଁ।
ଓହୋ ବଡ ଗାଁଟ ପୁରା ବଡ ଗାଁ ଟା ଏଇ ନା?
ଗୋଟିଏ ଗାଁ ନା? ସେ ବା କେତେ ଗାଁ ଯେ କେତେ ଗଳି କନ୍ଧି ତୁ ପାଇବୁନି।
ହଁ ଭୁବନ ବା ବଡ ଆଉ। ହ
ଯୋଉ ବଡ ମେଢ ଏ ସାହି ରେ ହବ ସେ ସାହି ରେ ହବ ତାଙ୍କର ସବୁ ମେଢ କିଏ କାହାର ଭଲ ମେଢ ହୁଁ ହେ ତାଙ୍କ କରର ଆଉ ଗୋଟେ ପୁଣି ଫେମସ ଦଶହରା ହଉଛି ବଳଦ ବଳଦ ସବୁ ଉନ୍ ଆସିବେ। ବଳଦ ସଜ ହେଇଛି।
ଓହୋ ବଳଦା ଆଉ ଏବେ ଅଛନ୍ତି ତମର ସାଠେ ବଳଦ ରଖୁଛନ୍ତି?
ହଁ ବଳଦ ପରା ତୁ ଦେଖିବୁ ସେ ସିନି ସେ ବଳଦ ଯୋଉ ସଜା ହେଇଥିବେ ମୁଁ ଡିଜେ ମୃଦଙ୍ଗ ବାଜା ପ୍ରସେସନ ରେ ବର ହେଇକି ଆସୁନି ସେ ବଳଦ ମାନେ ସବୁ ସାହିର ମେଢ ବାହାରିବେ ବଳଦ ମେଢ।
ଓହୋ ଯାହା ହଉ ସେ ଗୋଟେ ତାଙ୍କର ତାଙ୍କ ନି ରଖିଛନ୍ତି ଆଉ ପୁଣା ପ୍ରଥା ତାଙ୍କର ତାଙ୍କ ପ୍ରଥା ଟା ରହିଛି ହେଲେ
ପୁରା ସେ ତାଙ୍କର ଏ ନା ଦି ଜିନିଷ ଯୋଉ ଦଶହରାରେ ତୁ ବାଟ ପାଇବୁନୁ ତାଙ୍କ ଗାଁ ରେ। କେଟେ ବଜାର ବୁ ଗାଁ